ନାଇଁ ତମ କୁ ମୋ ମାନେ ତାମ କୁ ମୋ ମାନେ ତମକୁ ମୋ ଭଏସ ସୁଗା ଯାଉଚି।
ହଁ ଶୁଭା ଯାଉଚି।
ଆଉ କୁହନ୍ତୁ କଣ କରୁଛନ୍ତି କଣ। ହାଲୋ ହାଲୋ।
ହାଲୋ।
ହଁ ଆପଣ ଏପଟକୁ ଆସନ୍ତୁ ହେଲା ଏଇ ହୋଇ। ଆଜ୍ଞା ଆଜ୍ଞା କୁହନ୍ତୁ କଣ କରଛନ୍ତି ଆପଣ କଁ ଖାଇଛନ୍ତି ଆପଣ ସକାଳେ।
କିଛି ନାହିଁ ଆଜ୍ଞା ଦହିବାର ଖୁଆ ହେଇଛି। ତାପରେ ଆସା ହେଇଛି ତମ ଘରକୁ।
ହାଲୋ।
ହାଲୋ।
ହଁ ଆପଣ ମତେ ଗପ କୁହନ୍ତୁ ଆପଣ ଗପ କୁହନ୍ତୁ ମୁଁ ଆପଣଙ୍କ କଥା ସୁଣୁଚି ଆପଣ ମତେ କିଛି କୁହନ୍ତୁ।
ଟିକେ ଆପଣ ଖାଲି ଲାଇନ ରେ ରୁହନ୍ତୁ।
ଆପଣ କୁହନ୍ତୁ ଆପଣ କୁହନ୍ତୁ ଆପଣ କୁହନ୍ତୁ ଆମେ କଥା ଆପଣ ମାନେ ରୁହା ରୁହି କିଛି କୁହନ୍ତୁ ରୁହା ରୁହୀ କଲେ। କାମଟି କଟିଯିବ।
ଓ ହୋ କଣ କଥା ହେବି ଆପଣଙ୍କ ସହିତ କଣ କଥା ହେବି ଆପଣ ହି କୁହନ୍ତୁ କଣ।
ମୁଁ ନା ଆପଣ କୁହନ୍ତୁ ମାନେ। ଆପଣଙ୍କ ଆପଣ କିଛି ବିଷୟରେ କୁହନ୍ତୁ ଆପଣ ନିଜର ବିଷୟରେ କିଛି କୁହନ୍ତୁ।
ମୋର କହଁ କହିବି ଆଜ୍ଞା କଲେଜରେ ଏବେ ଆଡମିସନ୍ ଚାଲିଛି ମୋର କଣ
ଆଁ ଆପଣ କୁହନ୍ତୁ ଆପଣ ଆପଣ ବିଷୟରେ କିଛି କୁହନ୍ତୁ ହାଲୋ।
ହଁ ମୋର କଲେଜ ରେ ଏବେ ଆଡମିସନ ଚାଲିଛି।
ଆଜ୍ଞା ଆପଣ ମାନେ କିଛି ମାନେ। ଆପଣଙ୍କ ସହିତ ଆପ ମାନେ ଆପଣ ଟିକେ ମାନେ ଆପଣ ଆପଣଙ୍କ ମାନେ ମାନେ ଟିକେ ମାନେ ସାଉଣ୍ଡ ଟିକେ ମାନେ ଆପଣ ଙ୍କ ସାଉଣ୍ଡ ମତେ ସୁଗାଯାଉନି। ରୋଜ ସାଉଣ୍ଡ ଦିଅନ୍ତୁ।
ଆଜ୍ଞା ଦେଲି
ଆଜ୍ଞା ଆପଣ ଏବେ କୁହନ୍ତୁ ମୁଁ ମୁ ଶୁ ମାନେ ଶୁଣୁଛେ
ଆଉ ମୁଁ କହୁଥିଲି ମୋର ଏବେ କଲେଜତ ଲା ଆଡମିସନ କରାହେଇଛି ଆଉ ଚି କୋଚିରେ ପକା ହେଇଛି ଦେଖାଯାଉ କଣ ହଉଛି?
ଆଜ୍ଞା ତାପରେ ଆପଣ ମାନେ ଆପଣ ଏବେ କଣ ମାନେ ଆପଣଙ୍କଇନା ମାନେ ଆପଣ ମାନେ କ ପାଠ ପଢୁଛନ୍ତି ଏଇ ନା?
ନା ଏବେ ମୁଁ କିଛି ପାଠ ପଢୁନି।
ଓହୋ ମାନେଆପଣଙ୍କ ଏନା ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ ହେଲା?
ମୋର ଏଇଟା ପ୍ଲସ ଟୁ ମାନେ ପ୍ଲସ ଥ୍ରୀ ହେଲା ପ୍ଲସ ଟୁ ସରିଲା
ଓହୋ ମାନେ ଆପଣଙ୍କ ମାନେ ନା ପ୍ଲସ୍ ଥ୍ରୀ ହେଲା ନା?
ହଁ ଆଡମିସନ ହେଇନି ହବ।
ଓହୋ ଆଉ ଆପଣ କିଛି କୁହନ୍ତି ମତେ ଆପଣଙ୍କ ବିଷୟ କିଛି ଆପଣ କହନ୍ତୁ ଆପଣ ନିଜ ବିଷୟରେ ଆପଣ କିଛି ମତେ ମତାମତ ଦିଅନ୍ତୁ।
ଆପଣ ବି କିଛି ଦିଅ ମତାମତ ଦିଅନ୍ତୁ।
ଆପଣ ଦିଅନ୍ତୁ ତାପରେ ମୁଁ କହିଁବି ଆପଣ ଦିଅନ୍ତୁ ଦୁଇ ମିନିଟ ପରେ ମୁଁ କହିବି।
ଆଚ୍ଛା ଠିକ ଅଛି ମୋର କଣ ମୁଁ ମୋ ନାଁ ଅମନ୍ ମୋ ନାଁ ଅମନ ଆକ୍ଚୁଆଲି କିନ୍ତୁ ଏଥିରେ କରନ ଦିଆ ହେଇଛି ଆଉ ମୋର ମୁଁ ନା ଆକ୍ଚୁଲିରେ ଅମନ ମହାପାତ୍ର କିନ୍ତୁ ଏ ଆ ମୁଁ ଏ ଏଥିରେ ମୋର କରନ ଦେଇଛି କାହିଁକିନା କରନଟା ମୋର
ଶୁଣୁ ଶୁଣୁ ଶୁଣନ୍ତୁ ଆପଣ ଏଥିରେ କୌଣସି ନାମ ନିଅନ୍ତୁନି ଆପଣ ଖାଲି ମାନେ ଆପଣ ବିନା ନାମରେ କଥା କୁହନ୍ତୁ ଆପଣ ଏ ଆପଣ ଏହି କାମର ନାଁ ନେବେନି କି ଆପଣ କିଛିି କ ଯିବେନି ଆପଣ ସେଲି ଗପନ୍ତୁ ମନ ଇଚ୍ଛା।
ଆଜ୍ଞା ଆଜ୍ଞା ଠିକ ଅଛି ଠିକ ଅଛି ସିଓର ସିଓର ସିଓର ଠିକ ଅଛି। ଟିକେ ଖାଲି ରୁହନ୍ତୁ ମୁଁ ହଁ ଏବେ କୁହନ୍ତୁ ଆପଣ କୁହନ୍ତୁ? ତୁ ମୁଁ କହିଥିଲି।
ନା ଆପଣ ଟିକେ କୁହନ୍ତୁ ଆପଣ କୁହନ୍ତୁ ମୁଁ ଆପଣଙ୍କୁ ଗୋଟେ ମିନିଟ ପରେ କହିବି ଆପଣ କୁହନ୍ତୁ ଟିକେ ମୁଁ କିଏ ଗୋଟେ କାମ କରୁଛି ଆପଣ କୁହନ୍ତୁ ମୁଁ କହିବି।
ତାକୁ କଣ କାମ କରୁଛନ୍ତି ଆପଣ?
ଆପଣ କୁହନ୍ତୁ ଆପଣଙ୍କୁ ମୁ ପଛେ କହିବେ ଆପଣ କୁହନ୍ତୁ ସେ ମାନେ ସେଇ କାମ ଟି ଆପଣଙ୍କୁ ପଛେ କହିବେ ଆପଣ କୁହନ୍ତୁ ଆପଣ କଣ କହୁଛନ୍ତି?
କଣ ଆପଣ ମତେ ପଚାରନ୍ତୁ ତାପରେ ମୁଁ କହିବି ଆପଣଙ୍କୁ?
ଆଜ୍ଞା
ଆପଣ ମତେ କୁହୁ ଆପଣ ମତେ ପଚାରନ୍ତୁ କଣ ପଚାରିବା କଥାପରେ ମୁଁ ଆପଣଙ୍କୁ କହିବି?
ଆପଣଙ୍କ ଦେହ କେମିତି ଅଛି ମତେ ଆପଣ କୁହନ୍ତୁ ଆପଣଙ୍କ ଦେହ ଅବସ୍ଥା କିପରି ଅଛି ଆପଣ କଣ? ଆପଣ କୁହନ୍ତୁ?
ଆଜ୍ଞା ମୋର ଦେହବସ୍ଥା ଟିକେ ଭଲ ଅଛି ଟିକେ ଖରାପ ବି ଅଛି ଦିନଟା ମାନେ ଟିକେ ଖରାପ ବି ଚାଲୁଛି। କଣ କରିବା?
ଓହୋ ହୋ
ଆଜ୍ଞା
ତ ଏମିତି ଚାହେଲେ ନାଁ ଆଜ୍ଞା ତ ଆପଣ ଆଉ ଆଜ୍ଞା ଓହୋ ମୋର ତ ଦେହ ଭଲ ଅଛି। ମୋ ଦେହ ଭଲ ଅଛି ଆଉ ମୋ ଟିକେ ନା ଦେହ ଭଲ ନଥିଲା ମୁଁ ଟିକେ ସିନା ପ ମୁଁ ଠି କିଛି ଦିନ ପରେ ମୁଠି କିଛି ଦିନ ପରେ ମୁଁ ଟିକେ କିଛି ଦିନ ପୂର୍ବରୁ ମୋ ଟିକେ ଯେହ ଖରାପି ହେଇଥିଲା ତ ମୁଁ ଟିକେ ବହୁତ ଦୁଃଖ ପ୍ରକାଶ କରିଥିଲି।
ଆଜ୍ଞା ଆଜ୍ଞା ମୋର ବି ସେମିତି କିଛି ଦିନ ପୂର୍ବରୁ ଖରା ଆସୁଥିଲା ଦେହ
ଆଚ୍ଛା ମୁଁ ଟିକେ ଆକ୍ଚୁଆଲ ଟିକେ ମୁଣ୍ଡ ଅ ହଉଥିଲା ଗୋଟେ ମୁଣ୍ଡ ବେସା ହେଲାଇ ଗଲା ଦେନ ତାପରେ ଟିକେ ତମର ମାନେ
ଠିକ୍ ଠିକ ଠିକ। ଶିଖେ ଧାମତ ବେଢ଼ଙ୍ଗପୂର ପୁରୀ ଯାଇଥିଲୁ ଗାଧା ପାଧ କଲୁ ତ ମୋର ବି ଏମିତି ଟିକେ ମୁଣ୍ଡ ଫୁଣ୍ଡ ବ୍ୟଥା ହଉଥିଲା।
ଆଜ୍ଞା ଆଜ୍ଞା।
ସେୟା ଆଉ ସେମିତି ଆଉ।
ଆଜ୍ଞା ତ ମୁଁ କହୁଥିଲି କି ଆପଣ ସବୁବେଳେ ଆପାନା ଆପଣ ତାହେଲେ ଏମିତି କହୁଛନ୍ତି ନା। ଆପଣ ଏମିତି ହେଇଥିଲା ଆପଣ ହଉ ଚାଲେ ଆପଣ କୁହନ୍ତୁ? ଆଜ୍ଞା ଆପଣ କହନ୍ତୁ? ଆପଣଙ୍କର ଘରେ ଆପଣଙ୍କ ଘରେ କେତୋଟି ସଦସ୍ୟ ଅଛନ୍ତି ଆପଣଙ୍କ ଫ୍ୟାମିଲି ମେମ୍ବର କେତେଟା ଆପଣଙ୍କ ଘରେ ଅଛନ୍ତି?
ଘରେ ଆଉ ତିନି ଜଣ ସଦସ୍ୟ।
ଆପଣ କିଏ କିଏ ସଦସ୍ୟ ଅଛନ୍ତି ଘରେ?
ବାପା ମା ମୁଁ ଆଉ ଭଉଣୀ ଭଉଣୀ ଭଉଣୀ ଭାଇ କେହିନାହାନ୍ତି ମୁଁ
ଆଛା ଆପଣଙ୍କ ଜେଜେ ବାପା ଜେଜେମା କେହି ନାହାନ୍ତି?
ନା ଅଛନ୍ତି ସେ ଗାଁ ରେ ଅଛନ୍ତି ମାନେ ଆମ ସହିତ ରହୁନାହାନ୍ତି।
ଆଜ୍ଞା।
ସେ ଗାଁରେ ରହୁଛନ୍ତି ଆମେ ଏପଟେ ସହରରେ ରହୁଛୁ ଆଉ।
ଓହୋ ଆପଣଙ୍କ ଗ୍ରାମ ଟି ଓହୋ ବୁଝିଲି ବୁଝିଲି ଯେ ଗାଁ ରେ ଅଛନ୍ତି ଆପଣ ସହରରେ ରହୁଛନ୍ତି ନା?
ଆଜ୍ଞ ଆଜ୍ଞା ଆଜ୍ଞା।
ଦସ ଓ ଆପଣଙ୍କର ଆପଣଙ୍କର କୁହନ୍ତୁ ଆପଣଙ୍କ ପର୍ଲସଟୁ ରେ ଆପଣର କେତୋଟି ସାଙ୍ଗ ଥିଲେ ଆପଣ କାହା ନାମ ନେବେନି। ଆପଣ ସେମିତି କୁହୁନ୍ତୁ ଆପଣ ସାଙ୍ଗ କେତ
ପ୍ଲସ ଟୁରେ ଝିଅ ପିଲା ସାଙ୍ଗ ଥିଲେ ତିନି ଚାରି ଜଣ। ଆଉ ପୁଅ ପୁଅ ପିଲା ତ ଆମେ ଆଠ ଜଣ ଥିଲୁ ଆଠ ଜଣଙ୍କ ସାଙ୍ଗ ଆଉ ପୁଅ ପିଲା ମାତ୍ର ଆଠ ଜଣ ଆଉ ଝିଅ ପିଲା ହେଇକି ବାଇଶି ଜଣ ତାଙ୍କ ଭିତରୁ ଚାରି ପାଞ୍ଚ ଜଣ ପୁରା ଭଲ ସଙ୍ଗ ଆଉ ଏମିତି ସବୁ ଦେଖାସେଖା ହେମିତି ଖାଲି କଥାବାର୍ତ୍ତା।
ଆଛା ଓହୋ ତ ଆପଣ ସଳେ ଦ ମାନେ ଆପଣ ସକାଳେ ଦହିବରା ଖାଇକି ଆସିଥିଲେ ଆଜ୍ଞା ମାନେ ଆ ଆଜ୍ଞା ଆପଣଙ୍କୁ ରୋଷେଇ କରି ଆସେ?
ହଁ ଆଜ୍ଞାିି ହେମିତି ଟିକେ ଟିକେ ଆଉ।
ଆପଣଙ୍କ ଜାଣିଚ ମତେ କହୁନାହାନ୍ତି ଆପଣ କଣ ମାନେ ଆଜ୍ଞା। ଆପଣ ରୋଷେଇରେ କ ମାନେ ଯମା ଆପଣ ରୋଷେଇରେ ମାନେ କଣ ଜାଛନ୍ତି ମତେ କହୁନାହାନ୍ତି ରୋଷେଇ ଉପରେ ଆପଣ କିଛି ମତାମତି ଦିଅନ୍ତୁ ଆପଣଙ୍କୁ କିଛି ଆଇଡିଆ ମତେ ଦିଅନ୍ତୁ ରୋସେଇ ବିଷୟରେ?
କଣ ଆଇଡିଆ ମତେ ତ ନିଜକୁ ଭାତ ଭାତ ଆଳୁ ଭଜା ଆଳୁସିଜା ହେମିତି ନର୍ମାଲ ନର୍ମାଲ ଜିନିଷ କରିଆସେ।
ଆପଣଙ୍କୁ ମାନେ ଆପଣ ମାନେ ଆଜ୍ଞା। ଆପଣ ଆମିଷ ଖାଆନ୍ତି ମାନେ ଆପଣ ମାନେ ଆପଣ ନନଭେଜ୍ ଖାଆନ୍ତି?
ହଁ। ଖାଉଥିଲି ଏବେ କମ କରିଦଥିଲ ଛଡିବା ପାଖାପାଖି ହେଲିଣି ମାନେ ଆଉ ଖାଉକୁ ଯେମିତି ଇଛ ହଉନି ଛାଡିଦେବି ଆଉ।
ଓହୋ ଆପଣ ଯ ଛାଡି ଦେବେ ନା ଓହୋ। ଆପଣଙ୍କୁ କଣ ଖାଇଲୁ ଭଲ ଲାଗେ ମାଛ ଚିକେନ ମଟ ମଟନ ଅଣ୍ଡା ଚିଙ୍ଗୁଡି ଚିକେନ୍। ଆଜ୍ଞା ଆପଣଙ୍କୁ ଚିକେନ୍ ରେ କଣ ଖାଇବାକୁ ଭଲ ଲାଗେ?
ଚିକେନ୍ ରେକଣ ଖାଇବାକୁ ଭଲ ଲାଗେ ମାନେ?
ମାନେ ଆପଣଙ୍କୁ ଚିକେନେରେ ମେ ଚିକେନରେ ଆପଣ କଉ ଜିନିଷଟି ମାନେ ଆପଣଙ୍କୁ ଦେଖନ୍ତୁମ ଦିନେ ଚିକେନ କଷା ଚିକେନ ବିରିୟାନୀ
ଠିକ୍ ଠିକ୍ ମତେ ସବୁ ଚିକେନ ର ଯେତେ ଆଇଟମ୍ ମତେ ଭଲ ଲାଗେ।
ଆଚ୍ଛା କାଲି ଜେ ତମ ରବିବାର ଅଛି କାଲି ଆ ଚିକେନ କଲେ ଆପଣ ଖାଇବେ?
ସିଓର ସିଓର।
ତ କାଲି ଆମେ ଚିକେନ ଉପରେ କିଛି ଜିନିଷ ବନେଇବା ଯହା ଯା ଯାହା ପାଇଁ ଆମେ ଖାଇପାରିବା। ତ ଆମକୁ ବହୁତ୍ ଭଲ ଏବଂ ଆମକୁ ବହୁତ ଭଲ ଲାଗିବ।
ଆଜ୍ଞା ଆଜ୍ଞା ଯାହାବି ଚିକେନ ଆଇଟମ୍ ବନେଇବେ ଖାଇବା।
ଆଜ୍ଞା ଆଉ ଆପଣ କୁହନ୍ତୁ ଆପଣଙ୍କୁ ଆ ଆପଣ ଚିକେନ ଆପଣ କେବେଠୁ ଆପଣ ଗ୍ରହଣ କଲେଣି ଚିକେନ ଖାଇବା? ଛୁଆ ବେଳୁ ନା ଆଜ୍ଞା। ଆପଣ ଜନ୍ମରୁ ସହରରେ ଅଛନ୍ତି।
ଆଜ୍ଞା।
ଆପଣ ଜନ୍ମରୁ ସହରରେ ଅଛନ୍ତି ମାନେ ଆପଣ ଜନ୍ମରୁ ଆପଣ ସହରରେ ରହୁଛନ୍ତି?
ଆଜ୍ଞା ଆଜ୍ଞା ମୁଁ ସହରରେ ଜନ୍ମ ହେଇଚି।
ଆଜ୍ଞା ଓହୋ ଆପଣ ଗ୍ରାମକୁ ପୂର୍ବଥର ଆପଣ ଗ୍ରାମକୁ କେବେ ଯାଇଥିଲେ?
ଉଁ ଏଇତିନ୍ ଦି ତିନି ମାସ୍ ତଳେ ଯାଇଥିଲି ଆମର ଘର ନୂଆ ହେଇ କି ଗାଁରେତ ଘର ପ୍ରତିଷ୍ଠା ଚାଲୁଥିଲା।
ଓ ଘର ମାନେ ମାନେ ଆପଣଙ୍କ ଘର ପ୍ରତିସ୍ ଚାଲିଥିଲା ନା ଆପଣଙ୍କ ମାନେ କେତୋଟି ମହଲା ଘର ହୋଇଛି?
ଗୋଟେ ମହଲା ଘର ହେଇଛି।
ଆଜ୍ଞା ଓହୋ ଆପଣ କେତୋଟି କଣ ରୁମ୍ ଅଛି ସେଇ ଭିତରେ ଆପଣ ମତେ କହିପାରିବେ?
ଗୋଟିଏ ହି ରୁମ୍ ଗୋଟିଏ ରୁମ୍ ଗୋଟେ ଡାଇନିଙ୍ଗ ହଲ୍ ଗୋଟେ କିଚେନ ଆଉ ଗୋଟେ ପୂଜା ଘର ଆଉ ଗୋଟେ ବାଥରୁମ୍ ଆଉ
ଓହୋ ଆପଣଙ୍କର ପୂଜା ଆପଣ ଓଃ ବୁଝିଲୁ ବୁଝିଲୁ ତାହେଲେ ଆପଣ ଗୋଟେ ହଲ୍ ଅଛି ଗୋଟେ ଗୋଟେ ବେଡରୁମ୍ ଆଉ ପୂଜା ଘର ରୋଷେଇ ଘର ଆଉ ଇଏ ମାନେ ଆମର ଉଁ ଏମଟି ଥିବ ଆପଣ ବାଲକୁନି ହେଇନି?
ନା ନା ହେଇଛି ଯେ ମାନେ ଆଗରେ ଗଛ ଫଛ ଲଗେଇିବା ପାଇଁ ରୋଡ ଭଳିଆ ହେଇଛି ବସା ବସି ପାଇଁ ଏମିତି ହେଇଛି।
ଓହୋ ଆପଣଙ୍କ ଓଃ ଆଚ୍ଛା ଆଚ୍ଛା ଆପଣ ଛାତ ହେଇଛି?
ନା ଛାତ ହେଇନି କିନ୍ତୁ ଛାତପର ମାନେ ଆଗକୁ ଉପରୁକୁ ଘର ହବ ଆଗକୁ ହେଇଥିପାଇଁ ଛଡା ହେଇଚି ଏନ୍ତି ଛାତଟା।
ଓହୋ ଆଚ୍ଛା ଆଚ୍ଛା ଆପଣଙ୍କ କଥା ମୁଁ ବୁ -ବୁଝିପାରୁଛି। ଆପଣ କଣ କହିଆକୁ ଚାହୁଁଛନ୍ତି ଆଛା ଓହୋ। ଆଉ ଆପୋଣ ଆଉ ଆପଣଙ୍କର ମାନେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତାହେଲେ ଏଇନା?
ହଁ ଏବେ ଠିକ ଠାକ ଅଛି ଭଲ ହିଁ ଅଛି।
ଆଚ୍ଛା ଆଚ୍ଛା ଭଲ ଆପଣ ଆପଣଙ୍କ ସହ କଥା ହେଇ ମତେ ବହୁତ ଭଲ ଲାଗିଲା ଆଉ ଆପଣ କୁହନ୍ତୁ ଆପଣଙ୍କ ଆଉ ଆଜ୍ଞା ଆଉ ଆଉ ଆପଣ କିଛି କୁହନ୍ତୁ ଯୋଉଟା ଆପଣଙ୍କୁ ଭଲ ଲାଗେ ମାନେ ସବୁବେଳେ ଆ ଆ ଆପଣଙ୍କୁ କଣ ଖାଇଆକୁ ଭଲ ଲାଗେ ଆପଣ କୁହନ୍ତୁ?
ମତେ କିଛି ନାହିଁ ମୋର ଦହିବାର ପ୍ରିୟ।
ଆଜ୍ଞା ଦହିବାର ଛଡା ଆପଣଙ୍କୁ ଆପଣଙ୍କୁ ଦହିବାର ଛଡା ଆଉ କଣ ଖାଇବାକୁ ଭଲ ଲାଗେ?
ଆଉ ଦେଖାଗଲେ ଏମିତି ଆଇଁଷରେ ଭଲ ଲାଗେ ଚିକେନ ଫିକେନ ର ଆଇଟମ ଯାହା ସେ ସବୁ ଟିକେ ଭଲ ଲାଗେ।
ଓହୋ ଆପଣ ଆପଣଙ୍କୁ ଚିକେନ୍ ପରେ ଆପଣଙ୍କ ମାନେ ମାନେ ଆପଣଙ୍କୁ ଚିକେନ ପରେ ଆପଣଙ୍କୁ ମାନେ ଆପଣଙ୍କ ମନପସନ୍ଦ ସେ ଜିନିଷ କେଉଁଟା?
ଚିକେନ ବିରିୟାନୀ ଚିକେନ ତରକାରୀ ଚିକେନ ପକୋଡ଼ା ଏମିତି ସବୁ ମୋର ମନପସନ୍ଦ।
ଆପଣ ସମ ସମ ସମ ସବୁ ଆପଣଙ୍କୁ ଭଲ ଲାଗେ ଖାଇବାକୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଓହୋ ତାହଲେ ଆପଣ ସମସ୍ତେ ଜିନିଷ ଖାଇଆକୁ ଭଲ ଲାଗେ ନା।
ହଁ ହଁ ହଁ।
ଓଃ ଆପଣ ପକୋଡା ଖାଆନ୍ତି ଆପଣ ମାନେ ଆପଣ ମାନେ ପକୋଡାକୁ ଅଧିକ ଆପଣଙ୍କ ଚି କେନ୍ ବିରୀୟାନୀ ନା ଆପଣ କଣ ପସନ୍ଦ କରନ୍ତି?
ଅଧିକ କହିବାକୁ ଗଲେ ଚିକେନ ତରକାରୀ ମାନେ ଚିକେନ କଷା ଭଳିଆ ତାପରେ ଚିକେନ ତର ତକାରୀ ତାପରେ ଚିକେନ ବିରିୟାନୀ ତାପରେ ହଉଛି ଆମର ଚିକେନ ପକୋଡା
ଓହୋ ଆପଣ ମଟନ ଖାଆନ୍ତିନି?
ନା ମଟନ ପସନ୍ଦ ନୁହଁ ମୋତେ।
ଓହ ଆପଣ ଅଣ୍ଡା ଖାନ୍ତି ଅଣ୍ଡା ମାଛ ଚିଙ୍ଗୁଡି?
ଓହଁ ହଁ ଖାଏ ଜେ ଏତେ ନାହିଁ ମାନେ ଅଣ୍ଡା ଖାଇଦେବି। ଚିଙ୍ଗୁଡ଼ି ଟା ଛୋଟ ଚିଙ୍ଗୁଡ଼ି ହେଇଥିବ ଭଜା ଭାଜି ହେଇଥିବ କଣ ଏମତି ଖାଇଦେବି ବଡ଼ ବଡ଼ ଚିଙ୍ଗୁଡ଼ି ତରକାରୀ ଫରକାରୀ ମୁ ଖାଏନି।
ଓହୋ ଆଚ୍ଛା ଆ ଆପଣ ଚିଙ୍ଗୁଡାରେ ଆପଣ କଉ ଜିନି ଆପଣ ଚିଙ୍ଗୁଡି ରେ ଖାଇକୁ ଭଲ ଲାଗେ।
କଣ କହିଲେ।
ଆପଣଙ୍କୁ ଚିଙ୍ଗୁଡିରେ କଣ ଖାଇବାକୁ ଭଲ ଲାଗେ।
ଚିଙ୍ଗୁଡିରେ ଭାତ ନା ଭାତ ମାନେ ପଖାଳ ସେମିତି କଣ?
ଓହୋ ଆଚ୍ଛା ବୁଝିଲି ବୁଝିଲି ହଉ ଶୁଣ ମୋର ଟିକେ ଟ୍ୟୁସନ ଟାଇମ୍ ହେଲେଣି ମୁଁ ଆପଣଙ୍କ ସହ ପରେ ଯୋଗାଯୋଗ କରୁଛି।
ଆଜ୍ଞା ଆଜ୍ଞା ମୋର ବି କାମ ଅଛି ତ ମୁଁ ବି ଆପଣଙ୍କୁ କହୁଛି ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଆଜ୍ଞା ଧନ୍ୟବାଦ।